ହଁ ହୁଁ ଗୁଡ଼୍ ଆଫ୍ଟରନୁନ୍।
କଣ କରୁଚ।
ଏଇ ବସିଛି ଖାଇ ପି ସାରିକି ଆଉ।
କଣ ଖାଇଚ।
ଖାଇବି କଣ ଆଜି ଆଇଁଷ ଏଇଚି ବୋଲି ପଖାଳ ଏଇନା ଖାଇକି ଆସିଲି ଆଉ।
ଆଉ ତମ ଆଡେ ଖରା କେମିତି ହଉଛି।
ଖରା ପ୍ରବଳ ଗରମ ତମ ଘରେ କେମିତି ଆ
ଆମ ଆଡେ ପ୍ରବଳ ଥଣ୍ଡା ହଉଛି।
ହଁ ବୋଧେ ବରଫ ପଡୁଛି କାସୁ ଦାରିଙ୍ଗବାଡି ବୋଧେ। କାଶ୍ମୀର ତ ନୁହଁ ଦାରିଙ୍ଗ୍ ବାଡି ବୋଧେ ତମ ଘର ଆଉ।
ନାଇଁ ଆମ ଘର ଦାରିଙ୍ଗୀବାଡି ନୁହଁ କିନ୍ତୁ ଆମର ବି ପ୍ରବଳ ଗରମ ହଉଛି କିନ୍ତୁ ଯେହେତୁ ମୁଁ ଏସି ରେ ବସିଚି। ଚି ତ ସେଥିପାଇଁ ମତେ ପ୍ରବଳ ଥଣ୍ଡା ହଉଛି ମୁଁ ସେ କଥା କହିଲି।
ଓହୋ ଓହୋ ତାହାଲେ କା କାଶ୍ମୀର ଦାରିଙ୍ଗିବାଡି ନୁହଁ ଆଉ ତାହେଲେ ଆମେ ଟିକେ ଗଲେ ହୁଅନ୍ତା।
ଆସୁନ।
ଏଇ ଭାଇ ହେରିଆ ପଳେଇଲେ ମୁଁ ଏନା ଏସି ରୁମୁରୁ ପଳେଇବି ନି କି। ଫ୍ୟାନ୍ ଟା ବନ୍ଦ କରିକି ଏସି ଲଗେଇକି ବସିବି ସେ ଅଛନ୍ତି ତ ଡରରେ ଘରେ ତ
ଆଉ ରଜ ପାଇଁ ପ୍ଲାନିଂ କଣ ରଜ କେମିତି କରୁଚ।
କଣ କରିବି ରଜ ତ ଆମର ତ ହବନି ଜେଜେ ମରିଚନ୍ତି। ପିଠାପଣା ହବନି। ଆଉ ଡ୍ରେସ୍‌ ଫ୍ରେସ୍‌ ଛୁଆଙ୍କ ପାଇଁ ସବୁ ଆସି ସାଇଲାଣି ବଡ ଝିଅ ଯିବ ଏଇନା କିଣିକି ଆଣିବ ଆଉ। ମୋର କିଛି ହେଇନି।
ଜେଜେବା ମରିଯାଇଚନ୍ତି ଦି ତିନି ବର୍ଷ ତଳେ ଆଉ କୋଉ ଜେଜ କି?
ନାଇଁ ନାଇଁ ଏଇ ଯୋଉ ସାନ ଜେଜେ ବିଲୁଆ ଜେଜ ମରିଗଲେନି। ଶିବ ଜାଗ ମାସ ଦିନ୍ ଦି ତିନି ମାସ ଗଲେଣି ଜାଣିଲ ତ ହୁଁ ବିଲୁ ଜେଜେ ମରି ଯାଇଚନ୍ତି ଆ ସେଇଆ ଆଉ।
ଓ ସେ ତିନି ମାସ ମରି ଯାଇଚନ୍ତି ନାଇଁ ତାଙ୍କ ସ୍ତ୍ରୀ ଅଛନ୍ତି ନା ମରି ଯାଇଚନ୍ତି।
ହଁ ତାଙ୍କ ସ୍ତ୍ରୀ ତାଙ୍କ ସ୍ତ୍ରୀ ଅଛନ୍ତି ନା। ତାଙ୍କ ସ୍ତ୍ରୀ ଦମ୍ଭ ପରା ଅଛନ୍ତି।
ଆଛା।
ସେ କଣ ହେଲେଣି ତମେ ଖାଇସାରିଲଣି?
ହଁ ମୁଁ ଖାଇସାରିଲିଣି ଆମର ଆଜି ମଟନ ହେଇଚି। ହେ ମୁଁ ତ ସାଧା ଖାଇବି, ମୁଁ ସେଥିପାଇଁ ଭାତ ଡାଲି ମିଲମିକର
ଉ ନା ବଢିଆ ହେଇଚି ଆଉ। ଆମର ବି ସେ ଆଇଁଷ ବୋଲିବା ଆମର ଭାତ ଡାଲି ଆଳୁ ଭତ୍ତା କୋବି ଆଳୁ ଭଜା। ମୁଁ ସେଇଠି ଡାଲି ତ ମତେ ଭଲ ଲାଗେନି, ଆଉ ସେ କୋବି ଆଡୁ ଭଜାକୁ ଦେଖି ମୁଁ ପକାଳ ଖାଇଦେବି।
ଥିଲ ତୁମେ ଫଟୋ ଛାଡ଼ିଥିଲ କଣ ପତଳା ଦେଖାଉଛ, ଖାଉନ କି ଶାଶୁଆରେ ଖାଇବାକୁ ଦୋଉନାହାନ୍ତି?
ହଁ ଖାଉଚି ତ। ଆଉ କଣ କରିବା ପତଳା କୋଉ ଥିରେ ଦେଖାଉଥିଲି?
ଆଉ ପତଳା ଦେଖାଯାଉଚ, ପେଲି ହୋଉଚ ପବନ ମାଇଲେ ଉଡିି ପଳେଇବ। ସେମିତି ପୁରା ପତଳା ହେଇଯାଇଚ, ମୋ ଭଳିଆ ଟିକେ ହୁଅ ମୋଟା।
ହେ ତମେ ତ ମୋଟା ବିଶି ନୁହଁ ତମେ ତ ଠିକ ଅଛ।
ମୋ ବଡି କି ମେଟେନ କରୁଚି ଆଉ, ତମେ ମେଣ୍ଟେନ କରୁନ ଆଉ ଖାଲି ଆଉ ଟିକେ ଖାଇବ ନା ଆଉ ତମେ ତ ଖାଉଛ ଠିକ ସଫିସିଏଣ୍ଟ, କିନ୍ତୁ ମୋଟା ହଉନ ନାଇଁ
ନା ହଁ ମୋଟା ନ ହେନେ ଖାଇବା ପାଇଁ ଏମିତିଆ ଧର ହେଟି ଜଳଖିଆ ଖାଇଦଲେ କାଲି ଚାରିଟା ବାଜିଲା ହେଇ ତିନଟା ଦିନ ହେଲା ନା
ହୁଁ
ପଖାଳ
ଆଉ ସବୁ ଭାଉଜ ସାନ ବୋଉ ବଡ଼ ବୋଉ ସବୁ କଣ କରୁଛନ୍ତି?
ଏ ଏଇ ସାନ ଭାଉ ଯବା ତଳେ ହେଇକ ଖାଉଥିଲା। ଆ ସେ ତ ଆଇଁଷା ଖାଇବ ତାର ମୋର ସାଙ୍ଗ ହେକି ଖାଉଥିଲୁ ସେ ମୋର ଅଲଗା ଖାଇ ସାଧା ତା ଆଇଁଷ ଖାଉଥିଲା ତାର ବାସନ ମାଜିିକି ଧୋଇ ଧୋଉଥିଲା ଆସିନଥିଲା ଉପରକୁ।
ସାନ ଭଉଜର କଣ ସାନ ଭାଉଜର କଣ ହେଇଛି ବୋଧେ? ସି ମୁହ ଫୁଲେଇଚି ମୋ ସହିତ କଥାବାର୍ତା କିଛି କରୁନି, ଘରକୁ ଯାଇ
କାଇଁ କାଇଁ ନାଇଁ ତ ହେଇଲୋ କାଇଁ ନାଇଁ ତ ନାଇଁ ନାଇଁ କି
ମୁହଁ କୁ ହାଣ୍ଡି କରୁଚି, ଘରକୁ ଯାଇଥିଲି ମୋ କ ହାଣ୍ଡି କଲା ମୋ ବୁଲେଇ ଦେଲା। ରାଗିଛି ରାଗୁ ଆଉ କଣ କରିବା, ମୋ ଶାଶୁଘର ବାପା ହେଲେଣି ମୋ ମୋ ଶାଶୁଘର ମତେ ଲାଗିଲାଣି।
ସାନ ଭାଇ କିନ୍ତୁ ମୋର ଭଲ, ସେ ମତେ ଦେଖିଲେ ପୁରା ଗୁପଚୁପ ଫୁପଚୁପ ସେଦିନ ମାର୍କେଟରେ ଦେଖା ହେଲା, ଗୁଚୁ ଫୁଚୁ ଚାଟ୍ ଫାଟ ବହେ ଖାଇଲା। ପାଞ୍ଚ ଟଙ୍କା ଦେଲା, ନେ ଖର୍ଚ୍ଚ କରିବୁ, ସାନ ଭାଇ
ହ ବା।
ହୁଁ ସତରେ ଆ ତମେ ବିଶ୍ବାସ କରୁନ ସତରେ। ଆଉ ବଡ ବଡ ଭାଇକି ଦେଖିଲେ ତ ଛାଡ ଆଉ ଅନ୍ଧାର ହେଇଯାଉଛି ଏକାଥରେ ମୁଣ୍ଡ, ଆଖି ଜୁଲଗୁଳିଆ ଫଡି ଯାଉଛି ଆଉ ସେ ଟିକେ ରାଗି ନୁହେଁ କି? ତାଙ୍କ ଆ ତାଙ୍କର ଛୋଟ ଛୋଟ ନୁହଁ କି ହେଲା। ହୁଁ ସେଇୟା ହଉଛି କଥା।
ହଁ ହଁ ହଁ
ଆଉ ଦେହ ଭଲ ଅଛି ନା?
ହଁ ଦେହ ଭଲ ଅଛି।
ଓହୋ ଆଉ ସବୁ କଣ ଖବର? କୁ ଆଉ ସେ ସାଇ ଖବର କଣ ସେ ମାଳିଆ ବୋଉ କବିତା ସବିତା ତାଙ୍କ ଖବର କଣ?
ଇଏ କଣ ହଁ ତାଙ୍କ ଖବର ସବୁ ଭଲ।
ହେଇସ୍। ଆଚ୍ଛା ଆଚ୍ଛା ସବୁ ତାହେଲେ ଭଲ ଅଛନ୍ତି ନାଇଁ।
ହୁଁ ଆଉ ଭଲ ଅଛନ୍ତି ଆଉ ସାନବୋଉ ପଇସା ଖାଇଦେଇଚନ୍ତି ନା କଣ?
ସାନ ବୋଉ ଆଇଁଷ ଖାଏ ନା ସାନବୋହୂ ବହେ ଗିଳି ଦିଏ। ଏଇ ଯୋଉ ଭିଟାମିିନ ଜିନିଷ ସେ ଖାଇ ଦଉଛି ନାକେ ଯାଏଁ କହୁଛି ମୁଁ ଖାଉନି ପୁରା ଏମିତି ଜିନିଷ ଖାଉଛି କହୁଛି ମୁଁ ଖାଇନି।
ଆଉ। ମା ଫା ସବୁ ଖାଇବେ ନାଇଁ ମା ବାପା।
ହୁଁ ମା ବାପା। ମା ମଟନ ହେଇଛି ମା ତା ମଟନ ଗୋଡକୁ ଧରି ଟାଣୁଛି ତା ଦାନ୍ତ ହଉନି। କଣ କରିବି ତା ଦାନ୍ତ ତ ହଉନି ମଟନ ସିଝା ହବ କେତେ ସିଝା ହବ। କହୁନ କେତେ ସିଝା ହବ ସିଏ ତାର ଅଳ୍ପ ଦି ପିସ କଷା ଖାଇଲା ଆଉ ଖାଇଲାନି।
ତମେ ବୁଢୀ ହେଲେଣି ଆଉ ତମ ଦେହରେ ବି ଯିବନି ଖାଇଲେ।
ହଁ ସେ ଖାଇଲେ ଯିବନି କଣ ଦରକାର?
ହଁ ପା ତ ଖାଇଲେ ତ ଦେହରେ ଯିବନାହିଁ।
ଆଉ ତମେ ଶୁଁ ଶୁଁ କଣ ହଉଛ ଥଣ୍ଡା ଥଣ୍ଡା ହେଇଯାଇଛି ବୋଧେ।
ଏଇ ଥଣ୍ଡା ଜୋରସୋରେ ସେ ସବୁ ଆଛନ୍ତି ବୋଲି ଘର ଭିତରେ ସେ ସବୁ ଶୋଇଛନ୍ତି ଖଟରେ ଜାଗା ହଉନି। ସେଇଠି ଫୋନରେ କଥା ହେଇ ହବନି ସେଥିପାଇଁ ପଦାକୁ ପଳେଇ ଆସିଚି ପଦା ଯୋଉ ଝାଳ ଗଲା ବୁଡିଗଲାଣି। କେମିତି ପଦାକୁ ବାହାରି ପଲେଇବେ ମୁଁ ଯାଇ ସେଠି ବସିପଡ଼ିବି।
ଓହୋ।
ମୁଁ ପା ପ୍ରାୟ ଟାଇମ ଖରାବେଳେ ପଦାରେ ସିଲି ହେରିକା ଫୋନ କରି ଯୋଉ ଭଉଣୀ ଫୋନ କରିବ ସାନଭଉଣୀ ଫୋନ କରି ଝୁଅ ମଝିଆଣି ଫୋନ କରିପାରିବ ବୋଉ ଉଜାହେଲେ କୋଉଦିନ କେମତି ଖରାବେଳେ ଫୋନ କରିବ। ଆଉ ସେତେବେଳେ କଥା କହିଁବନି ଭାଇ ସୋଇଥିବେ କଥା ହେଲା ମାନେ ଚିଡିବେ ହେଇ ସାନ୍ତିରେ ସୋଇ
ସକାଳେ ଶୁଣିଲି ତମ ବୋଉ ଦିଅ ଭାରି ସିରିଏସ ତମ ବୋଉ ଦିଅ ଭଲ ନାହିଁ ତା ଶାଶ
ଏ ଦେହ ଯୋଉ ଖରା ଗରମ ହଉନି। ଆମର ସେଠି ଭାରି ପ୍ରବଳ ଗରମ ପାହାଡ ତଳ। ତା ଦେହ ଗରମ ହେଲାରୁ ଜଳିଅଶ ପଲେଇଆସିଲା ଖାଇବା ପିଇବା ଠିକ୍ ନୁହଁ। ଆଉ ସେଇ ଦିହ ପୁରା ଇଏ ହେଇଥିଲା ଆଉ ସାଲାଇନ୍ ଫାଲାଇନ୍ ଲାଗିଥିଲା।
ତାପରେ ବି ତମେ ତମେ ସବୁ ଝିଅ ତିନିଟାଅଛ ତମେ ନେଇଆସୁନ ମାସେ ରଖିଦବ ଆଉ ଗୋଟେ ଝିଅଟେ ମାସେ ନେଇଆସିବ। ଆଉ ଗୋଟେ ଝିଅ ମାସେ ନେଇ ଆସିବ।
କେହି ମନା କରୁନାହାନ୍ତି ସେ ସିନା ଆଇଲେ ସେ ଘରେ ପୁଣି ବାପା ଭାଇ ସେଇ ଓଳିରେ ସେମାନେ କେମିତି ଖାଇବେ ମୁଁ ସିନା ଦିନେ ରାନ୍ଧିକି ପଳେଇବି ପଖାଳ କରିଦେବି ଦି ଦିନ ଖାଇବେ ତା ପରଦିନକୁ।
ଆଗେ ସିନା ସିଏ ସିନା ଦେହ ସୁସ୍ଥ ହେଲେ ସିନା ସେ ରୋଷେଇ ଫୋଷେଇ କରିବ ଆଉ ସିଏ ଏତେ ଅସୁସ୍ଥ ହେବ ରୋଷେଇ କରିବ ଲାଭ କଣ ଆଉ ତମ ଭାଇ କଣ କରୁଛନ୍ତି?
ହୁଁ।
ତମ ଭାଇ କଣ କରୁଛି ପାଠ ପାଠ ପରେ ଚାକିରି ଫାକିରି କଲାଣି ନାଇଁ ସେମିତି ବୁଲୁଛି।
ନାଇଁ ମ ସିଏପା ରହିଥିଲା ପାଠ ପଢା ତ ନାଇଁ ସେ ସେଠି ରହିଥିଲା କମ୍ପାନୀରେ ସେ କଣ ଦରମା ଦେଲାନି ଭଲ ଠିକ ସେ କାମ ଟିକେ ହାଡ୍ କୁୁ ଦରମା ଦେଲା ଅଳ୍ପ। ଆ ଦରମା ଏଗାର ହଜାର ପାଞ୍ଚଶହ ଦଉଥିଲା ଏମାନେ ସବୁ କହୁଥିଲେ ଆମକୁ ବାର ହଜାର ଟଙ୍କା ଦେ। ଆଉ ପାଞ୍ଚସହ ଟଙ୍କା ବଢେଇଲାନି ବାହାରି କି ପଳେଇଆଇଥିଲା ପୁଣି ଯେତେ ପଛେ ଡାକିଲା ଜମା ଗଲାନି କିଏ ତା ମୁଣ୍ଡରେ କଣ ପୁରେଇଦେଲା ଜମା ଆଉ ଯାଉନି।
ହଉ ଠିକ ଅଛି ଆଉ ମୋର ଗୋଟେ ମୋର ଗୋଟେ ଭଲ ଜବ୍ ବି ହେଇଯାଇଛି। ତ ସେଇ ଜବଟାରେ ମୁଁ ମୁଁ ଭାବୁଚି ଯଦି ତମ ଭାଇର ଭ୍ୟାକାନ୍ସି ମିଳିବ ମୁଁ ତମକୁ ରଖିଦେବି ଆଉ। ଆଉ କହିବି ତମେ ତାଙ୍କୁ ଟିକେ ପଠେଇବ ଆଉ। ଆଉ ଶୁଣ
ହଁ।
ଯୋଉ କଣ କୋହୁଥିଲି କି ଆଉ ତମେ ଏଁ ଯୋଉ ଏଇନା କଣ କରିବ କି ସନ୍ଧ୍ୟାବେଳେ?
ଓ।
ସନ୍ଧ୍ୟାବେଳେ କଣ କରିବ ସନ୍ଧ୍ୟାବେଳେ କଣ କରିବ କି? ଆଉ ଆସୁନ ମାର୍କେଟ ଆଡେ ଟିକେ ଚାଟ, ଗୁପଚୁପ ଖାଇଦବା।
ହୋଉ ଯିବା ଆଉ ହୋଉ ଯିବା ଆଉ ରଖୁଚି ତାହେଲେ ଆଁ।
କଣ କହିଲେ?